ହ୍ୟାଲୋ?
ହଲୋ? ମାଇ ଶୁଭ ସକାଳ।
ହଁ ଶୁଭ ସକାଳ।
କଣ କରଛ? କଣ କରୁଛ?
ଏଇ ବିଲକୁ ଆସିଥିଲି କଣ କରି
ଓହୋ ତଳି ରୁଆ ସହିଲାଣୀ?
କଣ କହିଲେ?
ରୁ ରୁଆ ସଇିଲାଣି ବିଲ?
ନା ତ।
ହୁଁ ହୁଁ, ବର୍ଷା କେମିତି ତମ ଆଡେ ହଉଛି? ନାଇଁ ତଳେ ରୁଆ ରୁଆ ହେଇନି। ତଳି ପକା ହେଇଛି ତଳି ପକା ହେଇଛି ଆଉ, ବର୍ଷା ତ ନାହିଁ ରହିବେ ନା କଣ କିଏ?
ହଁ ଆମର ତ ସେମିତି ବର୍ଷା ବି ନାହିଁ ସେ ସବୁ ଶୁଖିକି ଫାଟିଗଲାଣି।
ବର୍ଷା ହେଲେ ତ କଣ ଗୋଟେ କରିବେ ଅଛି ଆଉ।
ଚାଷବାସ ଆପଣଙ୍କ କରଛନ୍ତି ନା ନା କିଏ ଘରେ
ହୁଁ ଭଲଦବୁ।
ଓ ହୋ। କେବେଠି ତଳ ପାକିଲ
ହୁଁ ଭାବ ସିଏ ତ କେତେବେଳେ କରିବେ କରିବ ଆଉ ହେ ଆମେ ମଣ୍ଡପ ସେତ ଯାଉଛୁ ନିଜେ ମୁଁ ଯାଉନି ତ
ଆମର ବି ସେମିତି କେବେଠୁ ପକେଇଲୁଣି କିନ୍ତୁ ସେ ବର୍ଷା ବର୍ଷା ହଉନେଇ କିଛି।
ସେଇଆପା ବର୍ଷା ହଉନି।
ତାପରେ ସେଟା ଗୋଟେ
ହଁ।
ମାନେ ଗୋଟେ ଶୁଖିଲା ପାଗ ଥାଏ ଗୋଟେ ଧୂଳିଆ କଣ ତ କାଦୁଆ ପାଗ ଥାଏ। ଆମର କାଦୁଅରେ ପକେଇ ଦେଇଛୁ ଆଉ ସେ ବର୍ଷା ବି ହଉନି କି
ବର୍ଷା ହେଲେ ତ ବର୍ଷା ହେଲେ ତ କଣ କରିବା ମଣିଷ?
ସେଇପା।
ଆଉ ଏବେ ସେଥିପାଇଁ ବିଲରେ ବସିଛି ଜଗିକି ବର୍ଷା କେତବେଳେ ହବ।
ବର୍ଷା ଉଟଉଛି ହଉନି।
କଣ ଖାଇ ପିଇକି ଯାଇଥିଲା?
କଣ କହିଲେ?
କଣ ଖାଇି ପିଇ ଖାଇବା କଣ ନେଇକି ଯାଇଛ ପଖାଳ ଭାତ?
ହଁ ଖାଇଥିଲି ସକାଳେ ନାସ୍ତା ଖାଇଥିଲି ଆଉ ଏବେ ପଖାଳ ଧରିକି ଯାଇଛି ବିଲକୁ। ପଖାଳ, ଶାଗ ଭଜା, ବାଇଗଣ ପୋଡ଼ା।
ଓହୋ ସିଏତ ବଢ଼ିଆ ସ୍ୱାଦ।
ହୁଁ। ଆଉ ବିଲରେ ଖାଇବାର ମଜା ଅଲଗା ନା।
ହଁ ଏଇନା କଙ୍କଡ଼ା ଫଙ୍କଡା କଙ୍କଡ଼ାରେ କାଇଁ ଆସୁନଥିବେ ନା ବର୍ଷା ନାହିଁ?
ଆ ପାଣି ହେଇନି କଙ୍କଡା କଉଠୁ ଦେବ ବର୍ଷା ହେଲେ ପାଣି ବାହାରିବ କଙ୍କଡା।
କଙ୍କଡ଼ା, ଚୁନା ମାଛ।
ଚୁନା ମାଛ ଏଇ ସିଜିନ୍ ନରେ ନାଇଁ ଯାଇକି ବିଲବାଡି ରୁଆ ପଦା ସଇଲେ ତାପରେ ଯାଇକି ଯେତେବେଳେ ସେ ଜୋରେ ବର୍ଷା ହବ ସେତବେଳେ
ସେୟା ରୁ ରୁଆ ପୋତା ଟାଇମ୍ ରେ ସେ ଚୁନା ମାଛ ଆ ଉଠିବେ ବର୍ଷା ବେଶି ହେଲେ। ବେଶୀ ଦେଖିବ ଏଇ ଶ୍ରାବଣ ମାସରେ ବେଶୀ ଉଠିବେ
ହଁ ଏଇ ଯୋଉ ବୋଲବମ୍ ଟାଇମ୍ ର।
ହୁଁ ଯୋଉ ମାସରେ ଖାଇବେନି ବେଶୀ ସେଇ ମାସରେ ମାଛ ବେଶୀ ଉଠିବେ। ଶ୍ରାବଣ ମାସ, କାର୍ତ୍ତିକ ମାସ
ଆ ଶ୍ରାବଣ ମାସ ଛଡ଼ିବେନା ମାସେ ମାସେ ସମସ୍ତେ ଆଇଁଷ
ଆଇଁସ ଛାଡ଼ିବେ ଯେତେବେଳେ ମାଛ ମାନେ ବହୁତ ଉଠିବେ।
ଆଉ ମାଛ ଉଠିବେ ପରିବା ସେତେବେଳେ କିନ୍ତୁ ରେଟ୍ ବଢିଯିବ।
ହଁ ଆମିଷ ରେଟ୍ କମିଯିବ ହଁ ପରିବା ରେଟ୍ ବଢ଼ିଯିବ।
ହଁ।
ତମେ ତ ଝାଡ଼ ଖାଇଦିନ ଆଇଁଷ ରେଟ୍ ପୁରା ବଢ଼ିଯିବ।
ହୁଁ ଛାଡଖାଇ ତମ ହାଡ଼େ କେମିତି ପାଳନ ହୁଏ ଛାଡ ତମ ହଡ଼େ ଛାଡଖାଇ କିଛି ପାଳନ ହୁଏନା ସେମତି କିଛି?
ପାଳନ କଣ ସେମିତି ତ ଆଉ ସ୍ୱପ୍ନ ମାସ ଦିନ। ଝାଡ ଖାଇର ଅର୍ଥ ହଉଛି ସେଦିନ ଆମେ ଓପାସ୍ ରହିବା କଥା।
ହଁ।
ଶାସ୍ତ୍ର ମତରେ। କିନ୍ତୁ ଆମେ ହେଦିନ ଆମିସ ବ ବହୁ ବହୁତ୍ ବାଡଉଛେ ଖାଉଛେ।
ବହୁତ କଣ ସେଦିନ ତ କୁକୁଡା, ଖାସି, ଛେଳି ସମସ୍ତେ ତାଙ୍କର ତ ସେଦିନ
କଣ କରିବା କହୁନ?
ଆ ସେମାନେ ବି ଗୋଟେ ଗୋଟେ ଯିବ କିନ୍ତୁ ମାରିକି ନ ଖାଇଲେ ହଉନି ଆଉ କଣ କରିବ।
ହୁଁ ଯୋଉଟା କହିଲ ଠିକ୍। ସେମାନଙ୍କୁ ନ ମାରିଲେ ବି ଗୋଟେ ପକ୍ଷରେ ସେମାନେ ଅଧିକା ହେଇଗଲେ ବି ବିପଦ ବି ଗୋଟେ ପକ୍ଷରେ।
ହଁ। ଆଉ ଆପଣ କଣ ସାଧା ରଜ ରଜ ତିନି ଦିନରେ ତ ଦି ଦିନି ବର୍ଷା ହେଲା ମଝି ରଜ ଦିନ ଟିକେ ଯାହା ବୁଲାବୁଲି ହେଇଛି।
ଦୋଳି ଫୋଳି ଖେଳଛି ନା ଖେଳି ନ?
ହଁ ଦୋଳି ଖେଳିଥିଲି ଯାଇକି ପାଖରେ, ପ୍ରଥମେ ଦିନ ଯାଇଥିଲି ସକାଳୁ ଉଠିକି। ଆଉ ସନ୍ଧ୍ୟାବେଳ ତ ଦେଖିଲା ବେଳକୁ ବର୍ଷା ପକେଇଲା ପକେଇଲା ପକେଇଲା। ଯାଇକୀ ଛାଡ଼ିଲା ନଅ ଟା ଦଶ ଟା ପ୍ରଥମ ରଜ ଗଲା ଆଉ ସେକେଣ୍ଡ ରଜ ଦିନ ତ ସେ ଯାଇଥିଲି ଖେଳିକି ଯାହା ହେ
ଆଉ ଥାର୍ଡରଜ ଦିନ ସେମିତି ଠୋର ଠ ପକେଇଲା କିନ୍ତୁ ବେଶୀ ହେଇନି। ପ୍ରଥମ ରାଜ ଦିନ ଟିକେ ବେଶୀ ହେଇଗଲା।
ହୁଁ ହୁଁ
ଆଉ ଆପଣ ଗାଁରେ ରଜ କେମିତି?
ହଁ ରଜ ସେମିତି ହେଇଛି, କିନ୍ତୁ ସେଇତ ବର୍ଷା ତ ହେଇଗଲା ଚାରିଟା ବେଳେ ଆଉ।
ସେଇଟା ସବୁଆଡେ ତ ବର୍ଷା ହେଇଗଲା ରଜରେ ତାପରେ ସେ ମହୋତ୍ସବ ବହତ୍ସବ ହଉଥିଲା, ସେ ସବୁ ବନ୍ଦ ହେଇଗଲା ପ୍ରଥମ ଦିନ।
ତମ ଗାଁ ରେ କିଏ କିଏ ଦୋଳି ପଡ଼ି
ଦୋଳି ଚକିରି ଦୋଳି ପଡିଥିଲା ତାପରେ ସେ ଯୋଉ ଖାଇ ଦୋଳି ପଡିଥିଲା। ବାଉଁଶରେ ଇଏ ହେଇକି ସେଟା ପଡିଥିଲା, ଦଉରି ଦୌଡି ପଡିଥିଲା। ଆଉ ହେଲା ମିଶାଣି ଦୋଳି ସେଟା କୋଉ
ଫରିବି
ସେଟା ଆମ ଗାଁ ଜାଣିନି ଆମ ଆଡେ
ହ ନିଶାଣି ଦଳି ହଉଛି ଗୋଟେ କଣ, ଯୋଉ ନିଶାଣି ଆମର ହଁ ମୋର ଯୋଉ ଘର ଘର ନିଶାଣି ଯୋଉ ଅଛି।
ହଁ ସେଠ
ପାଞ୍ଚ ପାଳିଆ ପାଞ୍ଚ ପଳିଆ ତ ବେଶି କରନ୍ତୁ, ସାତବେଳେ କରନ୍ତୁ ପାଞ୍ଚ ପାଳିଆ ଟା ବାନ୍ଧି ଦୌଡରେ ବାନ୍ଧିକି ଏମତି ଶୋଇଦକି
ହଁ
ଇ ନସୁ କହିଲା କି ବାନ୍ଦଣୀ ଗଛରେ ସେଇଠି ମଝିରେ ପିଲାମାନେ ବସନ୍ତି ଦି ତିନି ଜଣ ଦି ତିନି ଚାରି ଜଣ ଏକର ଦି ଜଣ ବାହାନ୍ତି, ଆଉ ପେଲନ୍ତି ଦି ଜଣ। ଯୋଉଟା ତା ପଟାତ୍ ପଟା ତଳେ ଯୋଉଟା କହୁନେଇ ବଡ ପଟା ଦି ଜଣ ପାହୁଚନ୍ତି ଏଇଟା ସେୟା ଆଉ ଲେଖା ନିଶାଣ ରହିବ ସେଇଟା ପଟାରେ ନିଶାଣ ରହିବ।
ଓ ଟିକେ ହାଇଟ୍ ହବ ନା କଣ?
ନା ନା ତମେ ଉଚ୍ଚା ତିତିରେ ବାନ୍ଧିବାରେ କିଛି ନାହିଁ ବ ଲମ୍ବା ପଟା ତଳେ ଯେମିତି ଦିଅଁ ବାହାନ୍ତିନି
ହଁ।
ଏଇ ନିଶାନ୍ ଦୋଳି ସେୟା ଏଇଟା ଖାଲି ନିଶାନ୍ ଟା ରହିବ ସେଟା ପଟା ରହିଛି ଏତିକି ଫରକ୍ ଆଉ କିଛି ନାହିଁ।
ଓହୋ। ଆଉ ତମ ଆଡେ କି କି ଦୋଳି ପଡ଼ିଥିଲା?
ସେ ନିଶାନ୍ ଦୋଳି ପଡିଥିଲା ଆଉ ଗୋଟେ ଉ ଚକ୍ରି ଦୋଳି ପଡିଥିଲା ଆଉ ଗୋଟେ ଗୋଟେ କିଏ ଦୋଳି କଣ ପଟା ଦୋଳି ତ ପଡିଥିଲା ଗୋରେ ଆଉରି ଛୁଆଙ୍କର କଣ ଦୋଳି ପଡିଥିଲା ଆ ଆର ବର୍ଷ ଭଲ ହବ।
ଅ ହ। ଆଉ ବୁଲାବୁଲି କରିଥିଲ ନା ରେ କିଛି କରିନ।
ହଁ ବୁଲାବୁଲି ଏଇ ପାଖ ଗାଁ ଫାଁ ଗାଁ ରେ ବୁଲାବୁଲି ହେଇଥିଲା। କିନ୍ତୁ କଣ କରିବା ଏ ବର୍ଷା ଯୋଉ ଠିକ୍ ସମୟରେ ବାହାରିଲା ବେଳକୁ ବର୍ଷା କୋରୋନା ଟାଇମ୍ ରେ ବର୍ଷା ଟା ହେଇଗଲା ସେଇଟା ଇଏ କରିଦେଲା।
ଆଉ ଘରେ କଣ ସବୁ ହେଇଥିଲା ରଜରେ?
ରଜରେ ହ ରଜରେ ରଜରେ।
ହଁ ରଜରେ।
ରଜରେ ପ୍ରଥମ ଦିନ ତ ବାର ପଡିଥି ରବିବାରେ ମାଛ ହେଇଥିଲା
ହଁ।
ହୁଁ ପିଠା ହେଇଥିଲା ଇଟିଲି ଆଉ ଚକୁଳି ଗୁଡ ମ ମ ପୋଡ ପିଠା ଏମିତି ପିଠା ହେଇଥିଲା ଆଉ ଦ୍ୱିତୀୟ ରଜ ଦିନ ହେଇଥିଲା ସେଇ ପିଠା ସେଇ ପିଠା ହେଇଥିଲା ଅରୁଆନ୍ ହେଇଥିଲା ଡାଲ୍ମା ହେଇଥିଲା ଖଟା ହେଇଥିଲା।
ପ୍ରଥମ ଦିନ ଗୋଟେ ଆଇଁଷ ବାର ପଡ଼ିଲା ଆଉ ଦି ଦିନ ଇଏବାର ପଡିଗଲା।
ହୁଁ ଦି ଦିନ ପଡିଲାନି ଆଉ।
ଯଦି ବୁଧବାର ଗୁରୁବାର ଶୁକ୍ରବାର ରଜ ପଡ଼ିଥାନ୍ତ କଣ ଭଲ ହେଇଥାନ୍ତା ନହେଲେ ଶୁକ୍ରବାର ଶନିବାର ରବିବାର।
ହଁ ଯାହା ପଡ଼ିଚି ଭଲ ରେ ପଡ଼ିଚି କିଛି ଖରାପ ପଡିନି।
ଭଲ ପଡିଛି କିଛି ନାଇଁ ସାଧା ଖାଇତେ ଗୋଟେ ପଡିଲା।
ସାଧା କଣ ଆମିଷ ଖାଇବା ଅପେକ୍ଷା ସାଧାର ଭଲ ସ୍ୱାଦ ଅଛି।
ହଁ ସେଟା ତ ଠିକ୍ କଥା କିନ୍ତୁ ପାଟି ସ୍ଵାଦ
ଆଉ ଗୋଟେ କଥା ସାଧା ବି ବହୁତ ଆଇଟମ୍ କରତେ ପଡିବ ମାନେ କିନ୍ତୁ ଆମିଷ ହେଲେ କଣ ଗୋଟେ ଇଏରେ ଚଳିଯିବ।
ଯୋଉନ ଗୋଟେ ରସରେ ହେଇଯିବ କିନ୍ତୁ କଥା ହଉଛି କଣ ଆମିଷ ଅପେକ୍ଷା ସାଧାରେ ନିରାମିଷ ରେ ଭଲ ଦେହ ପାଇଁ ଭଲ ଆସ ସବୁ ଭଲ ଜିନିଷକୁ ପାଇ ଖାଇବ ପରିଆ
ହଁ ପାଗ ତ ବହୁତ ଭଲ।
କିନ୍ତୁ ପରିଶ୍ରମ ବହୁତ ସେଇଥିରେ।
ହଁ।
ର ସେଇଟା
ଭଲ ଅଛି ସ୍ଵାଦ ଦେହ ପାଇଁ।
ଆଉ ଆଜି ରୋଷେଇ କଣ ହେଇଛି ଆପଣଙ୍କ?
ନାଉ ଠିକ ଖାଇଲି ପଖାଳ ଭାତ ଶାଗ ସଜନା ଶାଗ ଭଜା ଆଉ ଭର୍ତ୍ତା ବଡିଚୁରା ଆଉ ତମେ କଣ ଖାଇଛ?
ମୁଁ ସକାଳେ ଖାଇଥିଲି ଏବେ ତ ସେ ବିଲରେ ଅଛି ଖାଇନି ଖାଇବି।
ହୁଁ ହୁଁ ବିଲରେ ଭଲ ସୁଲଶୁଲିଆ ପବନ ଦଉଥିବ।
ହଁ ଗଛ ମୂଳରେ ବସିବେ।
କୋହଲା ପାଗ କରିଛି।
ହଁ କହିଲଲା ପାଖ ଅଛି ଖରାାରେ ବେଶୀ ନାହିଁ କି ବେଶୀ ଖରା ଇଏ ନାହିଁ
ତଳି ଜଗିଛ ନା।
ହଁ ଗାଈ ଏବେ କାହିଁକିନା ବନ୍ଧା ହେଇନାହାନ୍ତି ନା ତ ଆଉ ଗାଈ ଚଢି ଚଡା ଯିବ ଯଦି ସେ ତଳା ସବୁ ନଷ୍ଟ ହେଇଯିବ।
ନିହାତି ହଁ ସେ ସମସ୍ତେ ତଳା ପକେଇ ନଥିବେ ନା ଗାଈ ଘାସ ଖାଇବାକୁ ଯାଉଥିବେ।
ହୁଁ ତା ତଳା ଉଠିଲାଣି କିନ୍ତୁ ସେ ଟିକେ ସବୁଜ ସବୁ ଦେଖାେ ଗାଈ କଣ ସେ ଯାଇଇଯିବ ନା ସେଏ କଣ ଜ ହଉଯିବ।
ତାଙ୍କର ଧର୍ମ ହେଲା ସେ ଖାଇବେ।
ହଁ ତ ସିଏ ସବୁ ଜୋତେ ଖେଲା ସେ ଖାଇଛିିବ ଆଉ ସିଏ କହିବେ ଏଟା ତାମ୍ାମ ତଳା ନା ପକା ହେଇଛିିଏ ମନେ କରିବ।
ତାଙ୍କ ଧର୍ମ ଯେ ଖା ବଞ୍ଚିଛି କିନ୍ତୁ ସବ ଦୁନ ନି ଆମ ହଉଛି ସେୟା ହ ଆଉ କଣ କରିବା ସମସ୍ତେ ଆହାର ପାଇଁ ପେଟ ପାଇଁ ନାଟକ ସମସ୍ତେ କରୁଛନ୍ତି।
ହଁ ଭାଇ
ହଉ ଭାଇ ରଖୁଛି।
ହଁ ଭାଇ।